କି?
ଓ ଭଲ ଅଛନ୍ତି ଦେମ ଭଲଛି ମୁଁ ମୁ ବି କହୁଛି । ସମଚଳିତ ଶବ୍ଦକୁ କିଛି କହୁଛି ସମଚାରିତ ଶବ୍ଦ। ସେଇଟା ମାନେ ହେଉଛି ଦିବସ। କିନ୍ତୁ ଆମର ଯୋଉ ଦୀର୍ଘଇ ଦୁମ ହେଲା ସେଇଟା ହେଲା ଦରିଦ୍ର।
ତାହାଲେ ଆଉ ଗୋଟେ ହେଲା ପୃଷ୍ଟ ପୃଷ୍ଠ ଆଉ ଗୋଟେ ହୋଉଚି ପୃଷ୍ଟ କୃଷ୍ଣ ହୋଉଛି ପୃଷ୍ଟ। ମାନେ ହୋଉଛି ପିଠି ବା ପଛ ଆଉ କିନ୍ତ ଯଦି ପୃଷ୍ଟ ହେଲା ତାହେଲେ ଆମର ଯାହା ପଚାର ଯାଏ ଉଁ ଯାହା ପଚାରୁଚି ପୃଷ୍ଟ ଭବେ ଉଁ ଆପଣ ଗୋଟେ ପୃଷ୍ଟ ଭାବେ କୁହନ୍ତୁ ବୋଲି କୁହନ୍ତୁ ତାପରେ ଆଉ ଗୋଟେ ହୋଉଚି ପୁଷ୍ଟ। ପୁଷ୍ଟ ମାନୋ ହେଉଛି ମଟା ବା ବା
ଏ ଯୋଉ ହୃଷ୍ଟ ପୁଷ୍ଟ କୁହନ୍ତି ସେଟାକୁ ପୃଷ୍ଟ ବୋଲି କୁହନ୍ତି ପରେ ମୋ । ଆଉ ସ ସ ସ ଟ ଷ୍ଟ। ଦୀପ ବର୍ଷା ଏ ଦୀପ। ଦୀର୍ଘଇ ଦୀପ ଆଉ ଦୀପ ଆଉ । ଯଦି ଅଁ ବ ଟା ଦ ହର୍ସେଇ କାର ତ ହେଲା ତାହେଲେ ଦୀ ଦୀପରେ ହେଲା ହେଲା ଆଉ ଯଦି ପ ଦୀର୍ଘଇକାର ଦୀପ ହେଲା ପ ପ୍ରଦୀପ ହାଁ। ଦୀପ ହେଲା ଯୋଉଟା ଆମର ପ ଦୀର୍ଘଇ କାର ଦ ତ ଦି ଆଉ ପ ସେଇଟା ହୋଉଛି ଆଇଲାଣ୍ଡ ବା ତା ଆଁ ତାକୁ । ପରୀ ହର୍ସଇକାର ପରି ହୋଉଛି ।
ତାପରି କଥା କୁହନ୍ତୁ ସେଇଟା କୁହନ୍ତି ହର୍ସଇକାର ପରି ଆଉ ଯୋଉ ପରୀ ଦୀର୍ଘଇ ଥାଏ ସେଟା ଦିର୍ଘଇକାର ପରୀ କହନ୍ତି। ଗାଇ ଆଉ ଗାଈ ଗାଈ ହର୍ସେଇ କାର ଗାଈ କୁ କୁହନ୍ତି। ଗାନ କରି ଉଁ ଆପଣ ଗାଇକି ଦେଖାନ୍ତୁ ସେଇଟା କଣ ହର୍ସେଇ କାର ଗାଇ ଆଉ ଯୋଉ ଗାଈ ଆମର ଧି ହେଇକି ଦୀର୍ଘଇ କାର । ସେତ। ସତ ଆଉ ସତ ସତ ହୋଉଚି। ସତ୍ୟ ତାଲବେସ ସତ୍ୟ ହୋଉଛି ଉଁ ଶହେ ସଂଖ୍ୟା। ତାଲବେସ ସ ସତ ବୋଲି ନିରାଶ ଆଶା ନି ନିରାଶ। ଆଉ ଗୋଟେ ନିରାଶ ହୋଉଛି ଆ ଗୋଟେ ନିରାଶ ହୋଉଛି ତ ତାଲବେସ ନିରାଶ ସେଟ ହୋଉଛି ଆଶା ଶୂନ୍ୟ ଯୋଉ ବସେ। ଯଗଦି ବି ବିକ୍ଷିପ । ସକଳ ସକଳ। ସକଳ ତାଲବେସ ଶବ୍ଦ ହୋଉଚି । ଆଉ ସକଳ ଅର୍ଥ ହୋଉଚି ଯୋଉରା । ତାପରେ ହୋଉଛି। ଆସନ୍ତା କାଲି ତାଲବେସ ଶ୍। ଏବେ ଆପଣ କିଛି କୁହନ୍ତୁ।
ଆପଣ ଶୁଣାନ୍ତୁ ଆଁ। ମଣିଷର ମୂଖ ନିଶୃତ ନିୟମ ପଧତି ସମାହାରକୁ ଭାଷା କୁହା ଚା। ତାଙ୍କ ଆଶାକୁ ଛିରସ୍ଥାୟୀ କରିବାର ମାଧ୍ୟମ ହଉଛି ଲିପି ପ୍ରତ୍ୟକ। ଭାଷାରେ ଧ୍ୱନି ବର୍ଣ୍ଣ ଶବ୍ଦ ପଦ ଓ ବାକ୍ୟର ବିଶ୍ଳେଷଣ ପାଇଁ ଯଉଁ ନିୟମ ରଚିତ ହୋଇଥାଏ ତାହାକୁ ସେଇ ଭାଷାରେ ବ୍ୟାକରଣ କୁହା ଯାଏ ତ ଚ୍ୟାନେଲ କର ଜଲିଖିତ ରୂପ ହଉଛି ବର୍ଣ୍ଣ ହଉଛି ପଚାଶ୍ ପଚାଶ୍ ଟା। ତ। ବର୍ଣ୍ଣକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି କଣ କଣ ଗୋଟେ ହେଲା ଶ୍ବରବର୍ଣ୍ଣ ଆଉ ଗୋଟେ। ଶ୍ବରବର୍ଣ୍ଣ ଶ୍ବରଵର୍ଣ୍ଣ କେତେଟା ଶ୍ବରବର୍ଣ୍ଣ ହେଲା ଏଗାରଟି ଅଜ୍ଞାଞ୍ଚନ ବର୍ଣ୍ଣ କେତେ ବ୍ୟଞନ ବର୍ଣ୍ଣ‌ହେଲା ହେଲା ଅଣଚାଳିଶଟି। ସୂରବର୍ଣ୍ଣ କଣ କଣ? ସୂର ବର୍ଣ୍ଣ ହେଲା। ଅ, ଆ, ଇ, ଈ, ଉ। ଊ, ଋ, ଏ, ଐ, ଓ, ଔ।
ତାପରେ ବର୍ଗୀୟ ବ୍ୟଞ୍ଜନ। ହେଲା କ, ଖ, ଗ, ଘ, ଙ। ଚ, ଛ, ଜ, ଝ, ଞ‌, ଟ, ଠ, ଡ ଳ, ଲ। ତ, ଥ, ଦ, ଧ, ନ, ପ, ଫ‌, ବ, ଭ, ମ। ଅବକ୍ୟ ବ୍ୟଞ୍ଜନ ବର୍ଣ୍ଣ ହେଲା ଯ, ୟ, ର, ଳ, ବ। ସ, ଷ ଶ, ହ, କ୍ଷ। ଁ, ଃ, ୰। ଅବର୍ଗ୍ୟ ବ୍ୟଞ୍ଜନ ହେଲା ଚଉଦଟି ବର୍ଗୀୟ ବ୍ୟଞ୍ଜନ ହେଲା ପଚିଶଟି। ଗାଁ ର ସବରପଣ ଗୁଡିକର ସବରପଣ ଗୁଡିକ ସାଙ୍କେତିକ ରୂପ ହଉଛି କାର ବିଜ୍ଞ। ହଉଛି। ଅନ ଅନୁନାସିକ ବର୍ଣ୍ଣ ଆ ହଉଛି ସଂଖକ୍ଷର କହାଣୀ।
ଏ ମୁଁ କିଛି କହୁଛି ର ଅ ଲୋକ ବାଣୀ ଆଖି ତ ମାନେ କୌଶଳରେ ଠକିଦବା। ତାକୁ ଭାଲୁ ଧରିବା ବୋଲିକି କୁହାଯିବ ଆଖିରେ ଧୋଇଛ ଆଖି ଧଳିଦବା ବା ଭାଲ ଧ ଅକୌଶଳରେ ଉଠିଆ ଖାଇବା ମାନେ ମାଗଣାରେ ଖାଇବା। ତର୍ମ କରରୁ ଘିଅ ଖାଇବା ହଉଛି ତ ଖର୍ଚ୍ଚ କରିବ। ଦୂର କରି ଘିଅ ଖାଇବା ଶକ୍ତି ଭ ଆଉ ପବ ଧା ଉଠିଆ ଖାଇବା ମାଗଣାରେ ମେ ଉଠି ଆଇବୁ ଔଷଧ ଆ ସପ କାର୍ଯ୍ୟକାରୀ ହେ ଔଷଧ ଧରିବା ମାନେ ହଉଛି ଶକ୍ତି। ହେବାର କାର୍ଯ୍ୟକାରୀ ହେବା ସାମାନ୍ୟ ବ୍ୟୟରେ ବହୁତ ସାମାନ୍ୟ ବେୟରେ ବହୁତ ଆରମ୍ଭ କରିବ। କମ୍ ଖର୍ଚ୍ଚ କରି ଅଧିକ ଲୋକ ଜ ପାଖ ଗ୍ୟାରେଣ୍ଟି ହୋଇ। ଧି ସେଉର ଧରିବଧ ଉଟା ସୁନ୍ଦର୍କ।
ହଁ।
ଏ ଖଣ୍ଡ ବିଗ୍ନ କରି ହଟା ଖିଲ ମାନେ ଅ ଅଳସ
ଥ
ତାପରେ କପଣରୁ ବାଳ ବାଛିିବା। କବଳ ସରି କମ୍ବଳରୁ ବାଣ ରିବ ଅଯଥାା ଦୋଷ କାଢିବା। କା କିଛି ଶୁୁ ଯୋ ତା କ ବୋଲି ଖାଦ ଖା ଫ ଖାଦ ମାନେ ବିପଦ ସୃଷ୍ଟି କରିବା। ଖାଲେ ପକେଇବା ନେଉଛି ବିପଦରେ ପକେଇ ଖାଲ କବା ପ୍ରତିପଦ ସୃଷ୍ଟି କରିବା। ରେ ଆଉଛି ଗୋଡ଼ ବାହାରିଲ ହାତ ବମ କରି ଅତି ବହୁତ ଗୋଡ ବାଇଲେ ଗୋଡ ବିଲେ ହାତ ସବୁ ବଡ ଆ ଓଡିଆରୁ ପଡ଼ି ଓଡ଼ିଆରୁ ବର୍ଷା ତାର ଅର୍ଥ ହେଉଛି ଜନ୍ମରୁ ତାପରେ ଆଉ ଗୋଟେ ହଉଛି ବଣ ବିଛନ୍ତି ତାକୁ ଅତି ଦୁଷ୍ଟ ହଉଛନ୍ତି ମ ଦେଇଛନ୍ତି ଆଉ ଯେଉଁଟାକୁ ରାଗ ବଢ଼ାଇବା ବି ବା କଥା ବଢେଇବା ତାକୁ ଲୋକମାନେ ଟେ କନ୍ତି ଜଳନ୍ତ ନିଆଁରେ କୁଟା ପକେଇବା ମାନେ ଜଳନ୍ତ ନିଆଁରେ କ ଟା ପକେଇବ ର ଅର୍ଥ ହାଉଚି ରାଗ ବଢେଇବା ବା କଥା ବଢେଇବା। ଦେହରେ ବିଲୁଆ ଡେଇବା ମାନେ ବର୍ଷ ବା ଦେହରେ ବୁଲ ଦେଇବା ମନେ ହଉଛି ବଂଶ ବୁଯିବା। ଦାଉ ସାଥିରେ ସାଧ ବା ପ୍ରତି ଏ ସଥଲେ ଦାଉ ସାଧିବା। ପ୍ରତିଶୋଧ ନେବା। ଘଣ୍ତା ବା ଅ ଅକଷ ରଖିବା ମାନେ ପ୍ରତି ହିଂସା ମନୋଭାବ ରଖିବା।
ଏଗୁଡା ସବୁ ଆମର ରୂଢି ତାପରେ ଆ ଆହୁରି କେତେଟା ରୂଢି ଅଛି ଆପଣ ବ ଯିବା କୁହନ୍ତୁ ତାପରେ ପୁଣି ଥରେ ମୁଁ ମୋର ରୋଢ଼ କହିବି ହେଲା।
ହଁ ମୁଁ କହୁଛି ଆପଣ ଶୁଣନ୍ତୁ। କାରକ ବାକ୍ୟରେ କ୍ରିୟା ପଦ ସହିତ ଯୋଉ ପଦର ଅନ୍ୟୟ ସମ୍ପର୍କ ଥାଏ ତାହାକୁ କାରକ କୁହାଯାଏ କର୍ତ୍ତା କାରକ ରୀତା ରଚନା ଲେଖୁଛି ଏଠା କର୍ତ୍ତା କିଏ ରୀତା। ଆଉ ଲେଖୁଛି କଣ ଲେଖୁଅଛି ତାର କ୍ରିୟା। ଯେ କ୍ରିୟା ସମ୍ପାଦନ କରେ କିମ୍ବା ଯାହା ସମ୍ବନ୍ଧରେ କୌଣସି କ୍ରିୟା କୁହାଯାଏ। ତାହା କର୍ତ୍ତା କାରକ ଚାକର ଚାକରର ଶବ୍ଦ ହେଲା ଭୃତ୍ୟ ହେଲା। ମେଘରେ ଆକାଶ ଆଚ୍ଛାଦିତ ହୋଇଛି ଆକାଶ ଆକାଶ କଣ ଏଇଠି କର୍ତ୍ତାକାରକ ତାଙ୍କ ମନରେ ବଡ ଆଘାତ ଲାଗିଛି ଆଘାତ କଣ କର୍ତ୍ତା କାରକ। ଚିଲିକାରେ ସୂର୍ଯସ୍ତ ବଡ ର ଶମଣୀୟ ଦିଶେ ଚିଲିକାରେ ସୂର୍ଯ୍ୟାସ୍ତ ଟା କଣ ସେଇଟା ହଉଛି କର୍ତ୍ତାକାରକ। କ୍ରୋଧ ମନୁଷ୍ୟକୁ ଅନ୍ଧ କରିଦିଏ। କ୍ରୋଧ ଟା ହଉଛି କତ୍ତା ଆଉ ଅନ୍ଧ କରିଦିଏ ହଉଛି କର୍ମ। ଜଗତରେ କାହାରି ବଡ଼ିମା ରହି ନାହିଁ କର୍ତ୍ତା। ପଢୁ ଫାକା ହଉଛି କଚା। ମନୁଷ୍ୟ କୁ ଚିନ୍ତା କ୍ଷଣ କରେ ଚିନ୍ତା ହଉଛି ପଦ୍ମକାରକ। ପିଲାମାନେ ଗପ ଶୁଣୁଛନ୍ତି ଶୁଣୁଛନ୍ତିଟା ହଉଛି ପ ବର୍ଷା ରେ କ୍ରିୟା ସାଧନରେ ଯାହା ଅଗିଳସିତ ତାହା କର୍ମକାରକ। କଣକୁ କାହାକୁ କେଉଁଠିକୁ ବୁଝେଇଲେ ତାହା ହେଉଛି କର୍ମକାରକ। ପ୍ରମୋଦ ପରିବା କିଣିଲା ପରିବା ଟା କଣ? ଏଇଟା ହଉଛି କର୍ମ। ଚୈତନ୍ୟ ପୁରୀକୁ ଆସିଲା ପୁରୀଟା କଣ ଏଇଟା ହଉଛି କର୍ମ। ଚୋର ଗୁଡାକ ମିଛ କହନ୍ତି ମିଛର କଣ କର୍ମ। ହାତୀ ଡାଳ ଭାଙ୍ଗୁଛି ଡାଳ ଟା କଣ? କର୍ମ। କରଣକାରକ ଯାହା କ୍ରିୟାର ସାଧନ ସାଧନ ଅର୍ଥାତ୍ ଯାହା ସାହାଯ୍ୟରେ କ୍ରିୟା ସାଧିତ ହୁଏ। ତାକୁ କରଣ କାରକ କୁହାଯାଏ। ପ୍ରଧାନ ବୁଢା ଗାଈକୁ ପଘାରେ ବାନ୍ଧିଲା। ଏଇଟା ହଉଛି କର୍ତ୍ତା ଗାଈ ହେଲା କର୍ମ ପଘା ହେଲା କରଣ ବାନ୍ଧିଲା ହଉଛି କ୍ରିୟା। ପ୍ରଧାନମନ୍ତ୍ରୀ ଉଡାଜାହାଜରେ ଓଡିଶା କୁ ଆସିଲେ ପ୍ରଧାନମନ୍ତ୍ରୀ କଣ କର୍ତ୍ତା। ଉଡାଜାହାଜ ହେଲା କରଣ ଓଡିଶା କୁ ହେଲା କର୍ମ ଆସିଲେ ହେଲା କ୍ରିୟା। ! ! ! ! ! ! ! ! ! ! ବ୍ୟାୟାମ ହେଲା କଣ କରଣ ଶରୀର ହେଲା କର୍ତ୍ତା ସୁସ୍ଥ ହୃହୟ ହେଲା କ୍ରିୟା। ଭୀମକୁ ବଳରେ କେହି ପାରୁନଥିଲେ ଭୀମ ହେଲା କଣ? ବଳରେ ହେଲା କରଣ କେହି ହେଲା କର୍ତ୍ତା ପାରୁନଥିଲେ ହେଲା କ୍ରିୟା।
ହଉ ରଖିିବା।
ହଁ ଠିକ ଅଛି।
ଆମେ ଏତିକି ରଖିବା।
ହୁଁ।